ହାଲୋ।
ହଁ -ହଁ ଆପଣଙ୍କୁ ମୋ କଥା ଶୁଭୁଚିକି ହଁ ହାଲୋ।
ହଁ-ହଁ ମତେ ଆପଣଙ୍କ କଥା ଠିକ୍ ସେ ଶୁଭୁଚି। ହଁ-ହଁ କୁହନ୍ତୁ-କୁହନ୍ତୁ। ହଁ।
ହଁ।
ଆଉ ଆପଣ ହଁ ଆପଣ କଣ କରୁଚନ୍ତି ଏଇନା?
ହୁଁ ଏଇନା ବସିଚି।
ହଁ ଆପଣଙ୍କ ଏଇଟା ସମୟ ଏଇଟା ସମସ୍ତେ ବସିବା ସମୟ ନୁହେ ଏଇଟା ଶୋଇବା ସମୟ।
ହଁ ଆପଣ ଯେତବେଳେ ଶୋଇନାହାନ୍ତି ଆମେ କେମିତି ଶୋଇବୁ?
ନା ଆମେ ଗଡିକି କଥା ହଉଛୁ ନା ଆପଣ ସେମିତି ଗଡିକି କଥା ହୁଅନ୍ତୁ ଆପଣ ବସିଛନ୍ତି କଁ ପାଇଁ?
ନାଇଁ ମୋବାଇଲରେ ଚାର୍ଜ ନାହିଁ ନା ତ ଚାର୍ଜ ବସେଇ ବସ
ଆପଣ ଆ ବହୁତ ଭୁଲ କାମ କରୁଛନ୍ତି, ମୋବାଇଲ ଚାର୍ଜ ବସେଇ କଥା ହବା କଥା ନୁହଁ ଆପଣଙ୍କ ଏମ ସେଥିରେ ବି ପାଞ୍ଚ ହଜାର ଟଙ୍କିଆ ମୋବାଇଲ ଲାଭା।
ହୁଁ-ହୁଁ-ହୁଁ ନାଇଁ-ନାଇଁ ଏ ଏତେ କିଛି କହିବା ଦରକାର ନାଇଁ ଆପଣଙ୍କୁ ଏତେ କିଛି କହିବା ଦ କାର ନାହିଁ ହେଲା ସରିଲା ଚଳିବ ଆପଣ ଅଲଗା ଟପିକି କୁହ ଅଲଗା ଟ ଅଲଗ ଟୋ ଆମେ ସେ ପୂର୍ବର କୋଉଠି ଥିଲୁ ନା ସେ ପନିର ଟି କାରେ ଥିଲା ପନିର ଟିକା ମଗେଇଲୁ
ନାଇଁ-ନାଇଁ ଆପଣ କାମ କରନ୍ତୁ ଆପଣ ତ ପଇସା କମେଇଲେନି ଆପଣ ଟିକେ ଗୋଟେ ମୋବାଇଲ୍ ଚେଞ୍ଜ୍ କରନ୍ତୁ ନହେଲେ ଆ ଆପଣଙ୍କୁ ଶୁଭା ଦଉନାହିଁ ଆପଣଙ୍କୁ ଏ ମୋବାଇଲ ଆ ଆପଣଙ୍କୁ ଏଇ ମୋବାଇଲ ଶୋଭା ଦୋଉ ନାଇଁ ଆପଣ ପର୍ସନାଲିଟିକୁ ମ୍ୟାଚ୍ କରୁନାହିଁ।
ଆରେ ମୁଁ କଣ କହିବି ମୁଁ ଆଉ କିଛି କହିବିନି ମୁଁ ଛାଡ।
ହଁ।
ହଁ ମୁଁ କହିଲି କି ସେ ପନିର ଟିକା ଏମିତି ସବୁ ଖାଇଲୁ ତାପରେ ସେ ଯୋଉ ସାଲାଡ ପା ଆମେ ହଁ ଆମ ସାରିଲେ ପାମ୍ପଡ଼ ଆମେ ଘରୁକୁ ଯିବୁ ଆପଣଙ୍କର ସେଠିକୁ ଯିବୁ।
ନାଇଁ ନାଇଁ ଏଇଠି ଶିିବା ବସ୍ତିିତ ପାଖରେ ଟିକେ ସେମିତି କଥାବାର୍ତ୍ତା କରିବ।
ଓ ହୋ। ନ ସାଲେଡ ପାପଡ ଆଣିକି ଖାଇଲୁ ତାପରେ ସାଲେଡ ପାପଡ। ହଁ ତ ହଁ ତ ସେଠି ପୁଣି ଆମେ ଏଥର
ସାଲେଡ଼୍ ଖାଇବାକୁ ଯାଉଛ?
ନାଇ ସେ କଣ ମଜାରେ କେଜାଣି ମଗେଇ ଦେଇଥିଲେ ଚାରିଟା ଖଣ୍ଡେ। ହ୍ୟାଲୋ ଏବେ ସୁୁଭିଲା?
ପଇସା ଅଧିକ ହେଇଯାଇଥିଲା ବୋଧେ ଭାଇଙ୍କର ଆଉ ହଁ ହଁ।
ନାଇଁ ନାଇଁ ହଁ। ମୁଁ କହିଲି ହଁ ଆମେ ଫେରେ ସେଇଠି ଫେରେ ଆମେ ମଗେଇଲୁ ଆମ ନିଜ ପାଇଁ ନା
ହଁ ଯାଉଚୁ।
ନାଇଁ କାଲି ମହରମ ଅଛି।
ହଁ। ନାଇଁ ନାଇଁ ଏପଟେ କହୁଛି ଭାଇନା ଟିକେ ପଚାରିଲେ ତଉ କାଲି କଣ କଲେଜ ଯିବା ଯାଉଛ ଯାଉଛ କି ନାଇଁ ମୁଁ ଟିକେ ତାଙ୍କୁ ପ୍ରତି ଉତ୍ତର ଦଉଥିଲି ଆଉ।
ନଁ ଆଚ୍ଛା ଆଚ୍ଛା ନାଇଁ ମୋ କଥା ଶୁଣୁନୁ ତାପରେ ଆମେ ସେ ଯଉ ମଗେଇଲୁ ସେ ଯଉ
ହଁ ହଁ ହଁ ରୁଟି ଆପଣ ବା ରୁଟି କୁ ଚମନ ପ୍ଲସ ଖାଆନ୍ତି? ଆପଣଙ୍କ ରୁଟି ବି ଚମନ ପ୍ଲସ ଖାଆନ୍ତି ଆପଣ କଣ? ଆପଣ ରୁଟି ଆଣିକି ଆମକୁ ଖୁଆନ୍ତି ହଁ ହଁ ହଁ। ହଁ ହଁ ଆପଣ କାହାନ୍ତି ହଁ ଆପଣ ସେଠି ସେ ତାଲେ ଅଲଗା କେମିତି ଖାଇଲେ ଆପଣଙ୍କ ସାହସ କେମିତି ହେଲା।
ହୁଁ। ହଁ ସେ ଚଳିବ ଦେ ମାଗଣା ମାରିଲେ କିଛି ଆମେ କମ୍ପ୍ରମାଇଜ କରୁନୁ। ତ ତା ହ ତାପରେ ପ ତାପରେ ଆମେ ପନିର ଟିକା ବଟର ମସଲା ମଗେଇଲୁ ତାପରେ କ୍ରାପ ମସଲା ମଗେଇଲୁ ତାପରେ ଚିକେନ ମସ ମଗେଇଲୁ ମସ୍ରରୁମ୍ ମସଲା ମଗେଇଲୁ ସବୁ ମସଲା ମଗେଇଲୁ। ହେଲା କିନ୍ତୁ ସେ ମସଲା ମାନେ ପାଞ୍ଚଟଙ୍କିଆ ଚିକେନ ମସଲା। ହଁ ମସଲା ହେଇ କରିିକି ଖାଇଛୁ। ତାପରେ ଖାଇଲୁ ତାପରେ ଲାଷ୍ଟ ସେ ଯୋଉ ହଁ ସେ ମସଲାଟି ଅଧିକ ରାଗ ଥିଲେ କିନ୍ ଚ ହଁ ବିଲ୍ କୁଲ୍ ବିଲ୍ କୁଲ୍ ଠିକ୍ ଅଛି। ଗାଛା ପରଟା ମଗେଇଥିଲୁ ଗାଛା ପରଟା ବି ଖାଇଥିଲୁ ତାଙ୍କର ନାନ ନଥିଲା।
ବିକି ଏଇନା ଥଣ୍ଡା ପିଇବା ପାଇଁ।
ହଁ ନାଇଁ ନାଇଁ ନାଇଁ ନା। ନାଇଁ କାଇଁ ନା ମତେ ଥଣ୍ଡା ପିଇବାକୁ କହିଥିଲେ ହେ ଗାଡି କୁ ଆଉ କିଛି ପିଆକୁ ପଡ଼ିବ।
ନାଇଁ ନାଇଁ ଆପଣଙ୍କ ତ ବ୍ୟାଟେରୀ ଗାଡି ଆପଣ କଣ ଅସୁବିଧା କିଛି ହବ ନାହିଁ।
ହୁଁ ନାଇଁ ବା ବାକି ରହିଲା ଆପଣ ଘରଟା ଯୋଉଠି ଯଦି ବାଟରେ ମତେ କିଏ ଗୋଟେ ଧରି ଦବ ତ ଅସୁବିଧା ମୋତେ ଆଉ ବହୁତ କିଛି ପିଆକୁ ପଡ଼ିବ। ହୁଁ
କଣଟା ଏଇଟା ଏଟା କଣଟା? ନା ନା ଆମେ ବି କିଛି ବ୍ୟସ୍ତ ନାହିଁ। ଆପଣର ଆମର ମିତ୍ର ଜଣେ ବସିଛନ୍ତି ତ। ହଁ ତାଙ୍କ ସହିତ ଟିକେ ବାର୍ତ୍ତାଳାପ ଚାଲିଚି। ଆପଣ ଆପଣେ କଥା ହଉଛନ୍ତି ମୋ ସହିତ ତ।
ଆପଣମ୍ ଆପଣ ମ୍ ଆପଣଙ୍କ ମିତ୍ର କେମିତି କଣ ଅଛନ୍ତି?
ହଁ ଆମ ମିତ୍ର ବହୁତ ଭଲ ଅଛନ୍ତି ସେ ଟିକେ ନା ରାତିରେ କଣ ଟିକେ ମୁଣ୍ଡ ବିନ୍ଧା ହେଲା ଆମ ଘରକୁ ଆସିଛନ୍ତିିବସିବା ପାଇଁ।
ଆଚ୍ଛା ଆଚ୍ଛା ସେ ଆପଣ ମିତ୍ର ଆପଣଙ୍କ ଘର କେତେ ଡିଷ୍ଟାନ୍ସ
ହଁ ଆମର ଏଇଠୁ ତାର ଶିଶପଳ ଗୋଡ଼ ହେଲେ ଆମ ଘର ଦୁର୍ଗାପୁରପଟଣା ବାସୁଆ ଘାଇ ଆଉ। ହ
ମାନେ ମାନେ କେତେ କିଲୋମିଟର ମିଟର?
ନା ଆମ ଘର ସେ ଯାହା ହେେଲେ ତ ଘର ଏଇଠୁ କେତେ କିଲୋମିଟର ହବରେ? ଦେଢ଼ ହଁ ଦେଢ଼ କି ଦୁଇ କିଲୋମିଟର ହବ ଆଉ।
ଦେଢ଼ରୁ ଦୁଇ କିଲୋମିଟର ମାନେ। ଏତେ ରାତିରେ ହଁତମ ଭିତରେ ତମ ଭିତରେ ଚଳେନୁ।
ହଁ ଆମ ଭିତରେ ହଉଥାଏ ଟିକେ ଭାଇନ ଟିକେ ସାଉ ଣ୍ଡ କମାନ୍ତୁ। ଭାଇନା ଟିକେ ସାଉ ଣ୍ଡ କମାନ୍ତୁ ଏବେନୁହଁ ହଁ ହଁ ହଁ। କୁହନ୍ତୁ କୁହନ୍ତୁ ହଁ ସେଟା ସେଟା ମାନେ ହଁ। ହଁ ପୁରା ମୁଡ଼ ରେଗୋଟେ ମେଡିସିନ ଖାଉଛନ୍ତି କଣ ପେଟ କମେଇବା ପାଇଁ। ଆଉ ଏଟା କଣଟା ମେଡିସିନି କହିବେ ତ ହ ଲାଭ କଣ ଖାଇଲେ ଆକୁ? ଭିଟା ମିନ ସି ହଁ ଭିଟାମିନ୍ ସି ଆପଣ ଜାଣିଛନ୍ତି ଖାଇଲେ କଣ ହବ? ହଁ କଣା ଆମେ ସେଇଟା ଜାଣିଛୁ ହେଟା ଖଟା ଲାଗୁ ନା ଟିକେ ଟିକେ ହଁ ଆମେ ଜାଣିଛୁ। ହଁ ଭିଟାମିନ୍ ସି ମାନେ ଖଟାବି ଲାଗିବ ହୁଁ। ଆପଣ ଖାଉଛନ୍ତିକି? ନା ଆମ ଘରେ ବି ଆଚାର ଅଛିନେଇକି ଆସିବ। ହେ ରାତି ହେଲାଣି କି ଖାଇବ ଆଉଯାଉଛି ଶୋଇବି। ଶୋଇବି ହଁ ପଚାରାନ୍ତୁହଁ ନା ଆପଣ କୁହନ୍ତୁ କୁହନ୍ତୁ।
ହଁ ସିଏ କଣ ଆସି ତାହେଲେ ତମେ ବୋଧେ। ଦୀନ ପରା ରା ରାତି ସାରା ଏମିତି ମଜା ମସ୍ତି ଚାଲେ ନୁହଁ।
ନା ନା ଏମିତି କେତେବେଳ କେମିତି ପଳେଇଆସେ ଟିକେ ଗପିବାକୁ ଏମିତି ଆଉ। ହଁ ଆପଣ ଖାଇ ପିଇସାରିଲେଣି। ନା ଆପଣ ତ ଖାଇକି ଆସିଥିଲେ ସେଠି ଏବେ କଣ ଘରେ ଖାଇବେ।
ହଁ ନାଇଁ ସେ
ନାଇଁ ଆପଣଙ୍କୁ ଗୋଟେ ମୁଁ କଥା କହିଲି ଆପଣ ମାନିବାକୁ ପଡିବ ଆପଣ ଟିକେ ପଇସା ଆମେ ଟିକେ ମୋବାଇଲ ଟିକେ ବଦଳାନ୍ତୁ ଆପଣଙ୍କ ର।
ଏଇ ଯୋଉ ଆମର।
ହଁ
ଆପଣ ଯଉଁ ନାଁ ଟା ଆପଣ ଯଉଁ ଜନ୍ମ ଯେଉ ମିଲକ। କାହାଠୁ ଇନ୍ସପାୟାର ହେଇକି ଆପଣ? ଏ ନାଁଟା କିଏ? କିଏ ଦେଇଚି ମାନେ ଜେଜେବାପା ଜେଜେମା ବାପା ମା ଭାଇ ଭଉଣୀ?
ଯିବେ ଖ୍ରୀଷ୍ଟାବ୍ଦ ମସିହାରେ ଯିବେ। ଆମର ଜଣେ ଓଡିଶାର ଜଣେ ପ୍ରଖ୍ୟାତ ରାଜା ଥିଲେ। ହଁ ସିଏ ଆମ ଗାଁ ଆଡର ତାଙ୍କ ନାଁ ଥିଲା ଜନ୍ମେ ଯୟ। ପ୍ରତାପ ସିଂଙ୍କ ଜନ୍ମେ ଯୟ ନା କଣ ରାଜା। ନା ନା ମଲ୍ଲିକ ନଥିଲେ। ଆମର ତ ସେଟା ନାଁ ରହିଯାଇଚି ମଲ୍ଲିକ ହେଇଯାଇଚି ସେଠୁ। ଭଲି ଖେଳିଲା ବେଳେ ଜନ୍ମ ହେଇଥିଲିତ ସେଥିପାଇଁ
ଆଚ୍ଛା ଆରେ ବାପରା। ଆପଣ ତ ଭାଇ ପୁରା ମାନେ ଆପଣ ତ ବୋହୁତ ଭାବିଚିନ୍ତି ନା ନା ରଖିଛନ୍ତି।
ହଁ ହଁ ମୁଁ ଜେଜେବାପା ରଖିଚନ୍ତି ନାଁ ଟା ନା ନା ମୋ ଜେଜେବାପା ନୁହଁ ମୋ ବାପ ମା ରଖିଛନ୍ତି। ଜେଜେପା ନଥିଲେ ହେତେବେଳେ। ହଁ ଆପଣଙ୍କ ନାଆଁ ଟା କେମିତି ଏମିତି ରହିଲା ସିଦ୍ଧାର୍ଥ ଶଙ୍କର ପାଣି?
ସେ ସିଏ ଆମ ଜେଜେ ରଖିଥିଲେ ଆମ ଜେଜେ
ଆପଣଙ୍କ ଜେଜେ ରଖିଥିଲେ ଓ ହଁ ହଁ।
ହଁ ହଁ ଆଚ୍ଛା। ହଁ ଘରେ ସବୁ ଭଲ ରେ ଶୋଇବାକୁ ଯାଉଚନ୍ତି ଆଉ ଆପଣଙ୍କ ଘରେ କେମିତି କଣ ଅଛନ୍ତି?
ନାଇଁ ଆମର ସବୁ ଏଇନା ଜଗିଙ୍ଗ କରିବାକୁ ଯିଵେଏଇନା ସବୁତକ ଆଉ।
ଆ ଆଚ୍ଛା ଆଚ୍ଛା ଜଗିଂ କରାଯିବା ନାଇଁ ଆମର ଘରେ ଏବେ ବ୍ରସ୍ ଫ୍ରସ୍ କରିି ଗାଧୋଇବାକୁ ଯାଉଚନ୍ତି।
ହଁ ନାଇଁ ନାଇଁ ଆପଣ କହିଲେ ଆପଣ ଶୋଇବାକୁ ଯାଉଚନ୍ତି ଆପଣଙ୍କ ପରିବାର ଲୋକ ସମସ୍ତେ ଆପଣ କେମିତି ମିଛ କଥା କହିପାରୁଚନ୍ତି ଆପଣ ହଁ।
ସୋଇବା ପୂର୍ବରୁ ଗାଧି ଗାଧେଇବେ ନା।
ଓହୋ ଆପଣ ହଁ ହଁ ଏଇଟା ବି ସତ କଥା ହେଇପାରେ କାହିଁକି ଗରମ ହୋଉଚି ମୁଁ ବି ଆଜ୍ଞ୍ୟା ସେଥିପାଇଁ ଗାଧେଇପାଧେଇ ସୋ ଦେହ ହାତ ଟିକେ ଫ୍ରେଶ କରିବା ପାଇଁ।
ହଁ ସେମିତିରେ ହିଁ ଦେହରୁ ହିଁ ଥଣ୍ଡା ବାହାରିବ।
ଅହଁ ହଁ ଆଉ ଆପଣ ଘରେ ନା ନା ଆପଣ ଆପଣଙ୍କ ଘରେ ଏସି ଲାଗିଯିଚି ପା କଣ ଆମେ ଦେଖିଥିଲୁ।
ନାଇଁ ନାଇଁ ଆମ ଘରେ ଏସି ଲାଗିନି ଆମେ ଗରିବ ଲୋକୋ ଆମ
ଆଁ ନାଇଁ ଆପଣଙ୍କ ଘର ପାଖରେ ସାତଟା ନଅଟା ଖଣ୍ଡେ ଯୋଉ ଲାଗିଚି ଆପଣଙ୍କର ସି ସି ଟିଭି କ୍ୟାମେରା ଲାଗିଛି ଆପଣଙ୍କ ଘରେ ଏସି ନଥିବ ମିଛ କଥା କୋହୁଚନ୍ତି ଆ
ନାଇଁ ଆମ ଘରେ ଏସି ନାଇଁ ଆମ ଘର ହିଁ ନାଇଁ ଆମ ସେ ଭଡାରେ ରହୁ
ନାଇଁ ଆପଣଙ୍କର ଘର ବାହାରେବା ସାତଟା ନା ଆଠଟା ଦୋକାନ ଭଡା ଲାଗିଛି ଆପଣ ମିଛ କଥା
ଆମେ ହଁ ଆମେ ସେଇ ଭଡ଼ାରେ ଭଡ଼ା ରୋହୁଛୁ। ଆମେ ନିଜେ ନିଜକୁ ଭଡ଼ା ଦେଇଛୁ। ନାଁ ଆମେ ନିଜେ ନିଜକୁ ଭଡ଼ା ଦୋଉଛୁ।
ହୁଁ ହଁ ଠିକ ଅଛି ଆପଣ କଁ ଖାଇଥିଲେ ଆଜି।
ଆଜି ସେଇ ପା ଆମେ ସେ ଲାଚ୍ଛା ପରାଟାକୁ ପନିର ବଟର ମସାଲା।
ଓହୋ ଆପଣ ତାହେଲେ ଆଜି ବାହାର ଖାଦ୍ୟ ଖାଇଛନ୍ତି ଆପଣ ଘର ଖାଦ୍ୟ ଖାଇନାହାନ୍ତି। ସକାଳୁ କଁ ଖାଇଥିଲେ ତାହାଲେ।
ହଁ ସକାଳେ କିନ୍ତୁ ଭାତ ଡାଲମା ଆ ବାଇଗଣ ଭର୍ତ୍ତା।
ତ ଆପଣ ଟିକେ ଭଲ ଜିନିଷ ଖାଇଥିବା କଥା ହଁ ଆପଣ ଆଜି ଗୁରୁବାର ଆପଣ ଆଜି ଆଇଁଷ ଖାଇଛନ୍ତି। ଆପଣଙ୍କୁ ଟିକେ ଲାଜ ମାଡୁ ନାହିଁ।
ନାଇଁ ଆପଣ ସମ୍ପୂର୍ଣ୍ଣ କଥା ନ ଶୁଣିକି ନାଇଁ ନାଇଁ ସିଏ ଆମେ ନୁହଁ ସିଏ ସାଙ୍ଗ ସାଥି ମଗେଇ ଥି ମିତ୍ର ମାନେ ମଗେଇ ଥିଲେ ମିତ୍ର ଖାଇଲେ।
ଆପଣ ମିଛ କଥା କୋହୁଛନ୍ତି ଆପଣ।
ନାଇଁ ଆପଣ ଅପବିତ୍ର କରିଦୋଉଛନ୍ତି ଆପଣ ବ୍ରାହ୍ମଣ ହେଇକି ଆପଣ ଅପବିତ୍ର କରିଦୋଉଛନ୍ତି।
ଆପଣ ଟିକେ ପାଣି ପିଅନ୍ତୁ।
ନାଇଁ ନାଇଁ ଆପଣ ତର୍କ କୁ ବିତର୍କ ସବୁ ଆପଣ ଏଇଠି କରିବା
ଯାଇକି ନର୍କ ନା ନା ତର୍କ ବିତର୍କ ହଁ ହଁ ହିଁ।
ହୁଁ ହୁଁ।
ଆପଣ ସଂଯମତା ରଖିକି କଥାବାର୍ତ୍ତା କରନ୍ତୁ।
ଆରେ ବାପରେ ଆପଣ କିଏ ଆପଣ ଆ ଆପଣ ନାଁ କଣ?
ହିଁ। ଆମ ନା ଆପଣ ଜାଣିପାରୁନାହାନ୍ତି ଆପଣଙ୍କୁ ଏମିତି କଥା କହିଲା ପରେ ଆପଣ ନାଁ ଭୁଲି ଯାଉଛନ୍ତି।
ହୁଁ ହୁଁ ଆଜ୍ଞା ଆଜ୍ଞା।
ଆଜ୍ଞା ଠିକ୍ ଅଛି ଆପଣ ଯାଇକି ଖାଇ ପିିକି ଟିକେ ଶୋଇଯାଆନ୍ତୁ ଆ ଆପଣଙ୍କ ମୁଣ୍ଡ କାମ କରୁନାହିଁ ଠିକ୍ ଟାଇମ ରେ।
ହିଁ ଠିକ୍ ଅଛି ଠିକ୍ ଅଛି ଆପଣଙ୍କ ତ ମୁଣ୍ଡ ହିଁ ନାହିଁ କାମ କଣ କରିବ ଠିକ୍ ଅଛି।
ହଁ ଆପଣ ଠିକ୍ ଜାଣିଛନ୍ତି। ହଁ ଆପଣ ଆଜି କଲେଜ ରେ ଘୁମଉଥିଲେ ମୁଁ ଦେଖିଛି ଆପଣଙ୍କୁ।
ନାଇଁ ଆଜ୍ଞା ନାଇଁ ନାଇଁ ସିଏ ଆଖି ମୁଝିକି ସବୁ ମନେ ରଖୁଥିଲି।
ଓହୋ ଆପଣଙ୍କର ଗୋଟେ ଜ୍ଞାନ ରହିଯାଇଛି ଆଉ ନା। ହୋଉ ଠିକ୍ ଅଛି ଠିକ୍ ଅଛି ଆପଣ ଯାଆନ୍ତୁ କଣ କରିବେ ମୁଁ ରଖୁଛି ଆଉ ନମସ୍କାର ଆଜ୍ଞା କ ଥା ହେଇଥିବାରୁ ଧନ୍ୟବାଦ ହଁ ହଁ ଧନ୍ୟବାଦ ଧନ୍ୟବାଦ ଭାଇନା ହଁ ରଖୁଛି ନମସ୍କାର। ହଁ ଆପଣ ଗୋଟେ ନୂଆ ମୋବାଇଲ କିଣନ୍ତୁ ଯେମିତି ହେଲେ ଆପଣ ହେଲା।
ହଁ ଆଜ୍ଞା ଆଜ୍ଞା ଆପଣଙ୍କ କଥା ବୁଝୁଛି ହ୍ଵାଟ୍ସଆପ ରେ ଆଜ୍ଞା।
ଆଜ୍ଞା ଆଜ୍ଞା ଠିକ୍ ଅଛି।